ମସ୍କାର୍ କଁ କରୁଛନ୍ତି?
ବସ୍ ଚି ଆପଣଙ୍କୁ ମୋ ଭଏସ୍ ଶିଭୁଛି ତ କ୍ଲିୟର୍?
ହଁ ହଁ ହଁ ଶୁଭୁଚି ଶୁଭୁଚି ଆଉ ମୁଁ କଇଲି କଁ କରୁଛନ୍ତି?
ନାଁ ଏଇଠି ବସିଥିଲି ଆଉ କଁ କରିବି ସକାଳୁ ସକାଳୁ ତ ବସ୍ ଚି ଆଉ ଆପଣ କଁ କରୁଚନ୍ତି?
ଏଇଟି ଏମ୍ ତି ବସିକି କଁ କରିବି ଆପଣଙ୍କ ସହିତ କଥା ହୋଉଚି କଥା ହେଇସାରିଲା ପରେ କିଛି କାମ କରିବା ଘରର।
ମୁଁ ବି ସେଇ କଥା ହେଇ ସାରିଲା ପରେ କାମ କରିବି ମମି ପୁଣି ଡ୍ୟୁଟି ପଳେଇବେ। ତ ମାମା ବି ଡୁଟି ପଳେଇବେ ତ କାମ କରିବାକୁ ପଡିବ ଦିଦି ବି କଲେଜରେ ଆଡମିସନ କରିଥିଲା ଦିଦି ବି ଯିବ ନା କଣ
କଲେଜ ଯିବେରି
ହୁଁ ହୁଁ
ଓହୋ ତାହଲେ ଆପଣ ଏଇନା ସବୁ କାମ ପଡିଯିବ ଆଉ
ଆଜ୍ଞା
ଆପଣ ଘର କାମ କରନ୍ତି
କାମ କର ହଁ ଟିଭିରେ ତ ରିଚାର୍ଜ ହଯାଇଛି ବୋର ହେବି କାମ ହିଁ କରିବା ଭଲ
ଓହୋ ନାଇମ କଲେ ଆପଣଙ୍କୁ ମାନେ
ଥାଏ କି କଣ ନଥାଏ ସେତେବେଳେ ଘର ଟାକୁ ସଜାଡି ଦିଏ ଭଲ ଲାଗେ ସଜାଡଆକୁ ଆଉ ଟିଭି ଚାଲିଥିଲା
ଓହୋ
କି କରିବିନି କାମ କରୁନୁ
ହଁ ହଁ ତାପରେ ଘଝିଅ ମାନେ ଯେତେ ବି କାମ କଲେ ବି ତାପରେ କାହିଁକି ମୁଁ କହିଲି କାହିଁକି ଶିଖିବାକୁ କହୁଛନ୍ତି
ଶିକ୍ଷା କରୁଛନ୍ତି ମୁଁ ତାକୁ ମାମା ମମି କହୁଛି କଣ ପାଇଁ ଶିଖିବି ମୁଁ କ ଆଉ ବର୍ଷେ ପରେ ଚା ଅର ବଳେଇ ବି ମାମା କହୁଛନ୍ତି ସିଇକି ଝିଅ ପିଲା ଗୋଟେ କାମ ସିଇକି
ଓହୋ ତାପରେ ଶାଶୁଘର ଯିବେ
ନା ନା ଶାଶୁଘରେ ଏବେ ଯିବାର ନାହିଁ ହେଲେ ମାମା କହୁଛନ୍ତି ସିଇକି। ମୁଁ କହିଲି ଏବେ କଣ ପାଇଁ ଶିଖିବି ଯେତେବେଳେ ଯିବି ସେତେବେଳେ ମତେ କହିବୁ ଶିଖିବାକୁ।
ଓହୋ ଯେତେବେଳେ ଶାଶୁଘରକୁ ଯିବେ। ତାପରେ ଶିଖିବେ ଓହୋ।
କହୁଛନ୍ତି।
ନାଇଁ ଆପଣ ଶାଶୁଘର କଥା କାହିଁକି ଏବେ ଭାବୁଛନ୍ତି ଆପଣ ଗୋଟେ କାମ କରନ୍ତୁ ଆପଣ କାମ କରନ୍ତୁ ମାମା କୁ କିଛିଟା କିଛିଟା ସାହାଯ୍ୟ କରନ୍ତୁ ତାପରେ ଯେବେ ଶାଶୁଘରକୁ ଯିବେ ଶାଶୁ ଘରେ କରିବେ ଆଉ। ଏବେ ଆପଣଙ୍କ ମାମାଙ୍କୁ କିଛି ସାହାଯ୍ୟ କରନ୍ତୁ ଭଲ ନା ଆଉ। ଆପଣ ମାମାଙ୍କୁ ସାହାଯ୍ୟ କଲେ ମାମା ବି ଡୁଇଟି ଯାଉଛନ୍ତି ତ ତାଙ୍କର ବି କିଛିଟା କାମ ହେଇଯିବ। ଆପଣଙ୍କର ଏମିତି କେବେ ହେଇଛି ଯେତେ ମୁଁ କହିଲି ଆପଣଙ୍କର ଏମିତି କେବେ ହେଇଛି ମାନେ ଆପଣ କାମ କରୁଥିବେ କିନ୍ତୁ ଆପଣଙ୍କ ମାମା ବା କହୁଥିବେ ଯେ ତୁ କିଛି ବି କାମ କରୁନୁ।
ହଁ ବହୁତ ଥର ଏମିତି ହେଇଛି।
ଓହୋ
ମମି କହିବେ ତ ତତେ କାମ କହିଥିଲି କହିବା କରିବାକୁ ତୁ କଣ ପାଇଁ ଯାଇ କିଛି କରିନୁ ଏତିକି କଣ କରିଛୁ ଯେତେ କହିଲେ ବି କହିବେ ଏତିକି ଅଳ୍ପ କାମ କରୁଛୁ।
ଓହୋ ଏମିତି ହେଲେ ଆପଣଙ୍କୁ ମାନେ ଭଲ ଲାଗେ ନା ଚିଡି ଚିଡି ଲାଗେ କଣ ଲାଗେ?
ମତେ ବିରକ୍ତ ଲାଗେ ବହୁତ। ହଁ ମାମାଙ୍କୁ ବା ଆମ ଘରେ ଏତେ କିଛି କାମ ନାହିଁ ସେଇ ଟିକେ ବୋଟଲରେ ପାଣି ଭୁଲ କରିଦବା ବାସନ ମାଜିଦବା ଲୁଗ
ହାଲକା କାମ ଆପଣ କରିପାରିବେ କିଛି ଅସୁବିଧା ନାହିଁ।
ହଁ ଏତେ ବି କଷ୍ଟ କାମ ନୁହଁ ବୋଟଲ ତ ଏକାଡେ ନେଇଯିବି। ଫୁଲ କରିଦେବି ସେଇଟା ବି ଏତେ କଷ୍ଟ ନାହିଁ। ସହରାଞ୍ଚଳ।
ଆଉ ସହରାଞ୍ଚଳରେ ତ ସେତିକି କିଛି ମାନେ ହାଲକା ଫୁଲକା କାମ ନା।
ହୁଁ ଆମର ବି ବଡ ଘର ଏତେ ନୁହଁ ତ ଛୋଟ ଘରକୁ ସୁବିଧା ହଉଛି ଏତେ ବି କାମ ପଡୁନି ବଡ ଘର ଥିଲେ ଚାରି ବଡ ଓଳା ବାସନ ମାଜ ଘର ଲୋକଙ୍କର ସବୁ ମାନେ କାମ କର ଲୁଗା ସଫା କର ଖେ ଖୋ। ଏମିତି ବହୁତ କାମ ଆମ ଗାଁ ରେ ତ ବହୁତ ଘର ମାନେ ଅଛି ବହୁତ ରୁମ୍ ଅଛି ଯେ ଓଳେଇଲା ବେଳକୁ ଅଣ୍ଟା ପିଠି କଣ ହବ ସେଥିପାଇଁ ଗାଁ ରେ ଜେଜେବାପା ଜେଜେମା ରହୁଛନ୍ତି ଏଠି ଆମେ ରହୁଛୁ ଆଉ।
ଓହୋ।
ଆଉ ଆପଣଙ୍କ ଫ୍ୟାମିଲି କିଏ କିଏ ରହନ୍ତି?
ମାମା ବାବା ଆଉ ମୁଁ ଆମର ଦିଟା ସାନ ଭାଇ ଆଉ।
ଉଁ ହୁଁ।
ଆମେ ରହୁଛୁ ଆଉ
ଆପଣଙ୍କ ମାନେ ଜେଜେ ଜେଜେମା ଏଠି ରହୁଛନ୍ତି?
ନାଇଁ ନାଇଁ ଅଛନ୍ତି ଯେ ଗାଁ ରେ ଅଛନ୍ତି।
ଓହୋ ଆଇ ଅଜା ଅଛନ୍ତି?
ହଁ ସମସ୍ତେ ଅଛନ୍ତି କିନ୍ତୁ ଗାଁରେ ଅଛନ୍ତି ଆଉ।
ଆଈଙ୍କଠୁ କେବେ ଆଈମା କାହାଣୀ ଶୁଣିଛନ୍ତି?
ହଁ ବହୁତ ଥର ଶୁଣିଛି ଆପଣ?
ମୁଁ କେବେ ଶୁଣିନି। ଯଦି ଶୁଣିଥିବି ପିଲାବେେଳେ ମୋର ବି ମନେ ନାହିଁ।
ଓ ହଁ।
ମୁଁ ବି ଆଇ ସହିତ ଦିଏ ଦେଖା କରିରେନି। ଆଈ ଏବେ ମାମୁଁ ଘରେ ଅଛି ଆଈ ଘରକୁ ଅଧିକ ଯାଉନା। ସବୁବେଳେ ଯେତେବେଳେ ବି ଯିବୁ ମୁଁ ସବୁବେଳେ ଯିବୁ ପିଇସି ସେ ପିଇସି କହୁଛି ମୋ ଜେଜେମା ଘରକୁ ଯିବୁ ଆଇ ଘରକୁ ଏତେ ବି ଯାାଉନା।
କାହିଁକି ଯାଉନି କେବେ ଯାଇନ?
ହ ଯାଇଛି ମାନେ ମାତ୍ର ଦି ତିନି ଥର ମାନେ ଯାଇଛି ଆଈ ଘରକୁ। ଆଉ ମାମଁ ଘରକୁ ସେଇ ଗୋ ଏ ଦିଇ ଥରେ ଯାଇଛି ଆଈ ଘରକୁ ଯେତିକି ଯାଇନି ଜେଜେବାପା ଘରକୁ ବହୁତ ଥର ଯାଇଛି।
ହଁ ଜେଜେ ଘର ତ ଆପଣଙ୍କ ଘର ନା ଆପଣ ନିହାତି ଯିବେ। ଓହୋ ଗୋଟେ ଥାଏ ନା ଅଜାଆଈଙ୍କ ଘରକୁ ବି ବୁଲିବାକୁ ଯାଆନ୍ତି।
ହୁଁ ଜଣେ ଜଣେ ତ ଅଛନ୍ତି ଜେଜେବାପାଙ୍କ ଘରକୁ କମ୍ ଆଈ ଘରକୁ ଅଧିକ ବୁଲିବାକୁ ଯାନ୍ତି। ହେଲେ ମୋର ଓଲଟା।
ଅଜାଘର ରକୁ ଯିବାକୁ ବହୁତ ଖୁସି ଲାଗେ ନା?
ହଁ।
ଥାଏ କୁହନ୍ତି ଏ ଛୁଟି ଅଛି ଚାଲ ଅଜାଘର କୁ ଯିବା ବୁଲିକି ଆସିବା।
ମୋ ମା ତ କହୁଥିଲା ଆସିବାକୁ ଯେ ମୁଁ ଆଉ। ମାନେ ଗଲିଣି ଯୋଉ ମୁଁ ଗୋଟେ ପାର୍ଟିସିପେଟ କରିଥିଲି ନା। ମୁଁ ଆଉ ଗଲିିନି। ଏବେ ବି ଆମର ମୁଁ ସେଇ ଗୋଟେ ଅଳତା କମ୍ପିଟିସନ୍ କରିଥିଲି ପାର୍ଟିସିପେଟ ଆଉ ପାନ କରିଥିଲି। ଆଉ କଣ ଡ୍ୟାନ୍ସ ବି କରିଥିଲି ଡୁଏଟ୍ ଡ୍ୟାନ୍ସ ଜାଣି ନଥିଲି ମତେ ପ୍ରାଇଜ୍ ମିଳିବ ତ ସେକେଣ୍ଡ ପ୍ରାଇଜ ମିଳିଲା।
ପାଇଲେ?
ହଁ ମୁଁ କିନ୍ତୁ ଆଣିବାକୁ ଯାଇନଥିଲି।
ଓହୋ।
ସେ ମ୍ୟାମ କୁ କଲ କଲି ସେ ମ୍ୟାାମ କହିଲେ କଣ ପାଇଁ ଆସିଲନି? ମୁଁ କହିଲି ମାମାଙ୍କ ଦେହ ଭଲ ନଥିଲା ଆଉ ଯଦି ସତ କଥା କହିଥାନ୍ତି ମାନେ ବୁଲିବାକୁ ଯାଇଥିଲି ତ ସେ କହିଥାନ୍ତେ ବୁଲିବାକୁ ଯାଉଛ ଯଦି ପ୍ରାଇଜ ମାନେ ହଁ ରାଗିଥାନ୍ତେ ଆଣିିବ କଣ ପାଇଁ ବୁଲିିଆକୁ। ପଳାନ୍ତି ଯଦି କହିଥାନ୍ତେ କି ମନରେ ଭାବିଥାନ୍ତେ ସେଇଥିପାଇଁ ମୁଁ କହିଲି ଦେହ ଖରାପ ଥିଲା।
ହଉ ଆପଣ ରଥଯାତ୍ରା ବିଷୟରେ କିଛି ଜାଣିଛନ୍ତି?
ମୁଁ ତ କେବେ ବୁଲିବାକୁ ଏତେ ଯାଇନି ବି ଜାଣିନି ବି ଏତେ କିଛି।
ଆଉ। ଆଉ ରଜ ବିଷୟରେ ଆପଣ କିଛି ଜାଣିଛନ୍ତି କେମତି କେତେ ଦିନି ରଜ ହୁଏ। ରଜରେ କୋଉ ପିଠା ହୁଏ ରଜ କେତେ ଦିନି।
ହେଲେ ମୁଁ ତ ତିନି ଦିନ ଡ୍ରେସ୍ କରେ ରଜ ଚାରି ଦିନ ହେଇଥାଏ।
ତିନି ଦିନ ହୁଏ ଚାରି ଦିନ ନୁହଁ ଲାଷ୍ଟ ରଜକୁ ଶେଷ ରଜ ବୋଲି କୁହନ୍ତି। ସେଥିପାଇଁ କାହିଁକି ନା ସେଦିନ ବସୁ ବସୁମାତା ପୂଜା। ହଁ ତ। ବସୁମତୀ ସ୍ନ ସ୍ନାନ ଯୋଉଟା ସେଇଟା ଆମର ଲାଷ୍ଟ ରଜ କୁହାଯାଏ କିନ୍ତୁ। ସେଇଟା ପାଳନ କରାଯାଏନି ଆମର ନିୟମ ଅନୁସାରେ ତିନୋଟି ରଜ ହେଇଥାଏ।
ହଁ ହଁ ସେଇଟା ତ ସମସ୍ତେ ପାଳନ୍ତି।
ରଜରେ ଆମର ମାନେ ଉଁ ପ୍ରସିଦ୍ଧ ପିଠା କୋଉଟା ରଜ ପିଠା ପାଇଁ। ରଜ ଯୋଉଟା ପିଠା କୁହନ୍ତି। ଆଜ୍ଞା ଆଜ୍ଞା ଆଉ ଆମର ଅଷ୍ଟମୀ ପର୍ବ ଜାଣିଛନ୍ତି।
ଆଜ୍ଞା।
ଅଷ୍ଟମୀ ପର୍ବରେ ଆପଣ କଣ କରନ୍ତି କେମିତି କଣ କରନ୍ତି?
ଅଷ୍ଟମୀରେ ସେମତି ଡ୍ରେସ୍ ହୁଏ ମୁଁ ତ ମାନେ ଆମ ଘରେ। ର ଥାର୍ଡ ଲୋକ ତ ମୁଁ ପୂଜା ହେମତି ହୁଏ ମାନେ ଯେତେବେଳେ ଜିଦି କରେ। ସେତେ ମାନେ ଆ ଆଗୁରୁ ମାନେ ମୁଁ ଜିଦି କରିବି ନା ସେଥିପାଇଁ ପୂଜା ହୁଏ। ନହେଲେ ମୁଁ ପୂଜା ହବା କଥା ନୁହଁ।
ଓ ହୋ ଆପଣଙ୍କ ବଡ ଭଉଣୀ ଯେ ସେ ଅଷ୍ଟମୀରେ ପଢ଼ୁଆଁ ହୁଅନ୍ତି।
ନାଇଁ ସେ ଦୁଆଁ ହୁଅନ୍ତି ପଢୁଆଁ ମାନେ ଫାଷ୍ଟ ଯିଏ ଜନ୍ମ ହେଇଥିଲେ ସିଏ ମାନେ ଡେଥ୍ ହେଇଯାଇଥିଲା ତାଙ୍କ ର ଅ ତାପରେ ସେକେଣ୍ଡ ମୋ ଦିଦି ଜନ୍ମ ହେଲା ତାପରେ ମୁଁ ଜନ୍ମ ହେଲି। ତ ମୁଁ କିଛି ନୁହଁ ନା ସେଇଥି ପାଇଁ କାଳେ ମନ ଦୁଖ
ଘର ର ସାନ ମାନେ ଅଷ୍ଟମୀ ଦିନ ଆପଣ କିଛି ନୁହନ୍ତି।
କିଛି ନୁହେଁ କିନ୍ତୁ ପୂଜା ହୁଏ ଡ୍ରେସ ବି ହୁଏ। ଜିଦି କରେ କାନ୍ଦେ ସେଇଥିପାଇଁ ମୋ ମନ ଦୁଃଖ ହୁଏ ସେଥିପାଇଁ।
ଆପଣ ମାନେ ଜିଦି କରି କାନ୍ଦିକି ମନ ଦୁଃଖ କରନ୍ତି କାହିଁକି? ଆପଣ ତ ଘରର ସାନ।
ପୂଜା ନହଲେ ବି ମତେ ମନ ଦୁଃଖ ଲାଗେ ସମସ୍ତେ ପୂଜା ହଉଛନ୍ତି ମୁଁ କଣ ପାଇଁ ପୂଜା ହେବିନି ମାମା କହିଲା ଆଉ ତୁ ପରୁଆଁ ନୁହଁ କି ନୂଆ ଦୁହାଁ ନୁଅ ତୁ କଣ ପାଇଁ ପୂଜା ହବୁ। ମୁଁ କହିଲି ଆଉ ଫାଷ୍ଟ ଯାହାର ଡେଥ ହେଇଯାଇଛି ତାଙ୍କ ପାଇଁ ଥୁଡ଼ି ନା ସବୁ ବର୍ଷ ନୂଆ ଡ୍ରେସ କର ଚୁ ତାହେଲେ ସେ ମାନେ ସିଏ କେମିତି ପରୁଆଁ ହେଲେ। ଯିଏ ମାନେ ଡେଥ ହେଇଗଲେ ସିଏ ଗଲେ ତାପରେ ନେକ୍ସ କୁ ଦେଖିବୁ ନା। ମୁଁ ଏମିତି କୁହେ ମାମା ମତେ ଗାଳି କରନ୍ତି।
ହଁ କଣ କୁହନ୍ତି ଆପଣଙ୍କ ମାମା ଆପଣଙ୍କୁ?
ମାମା କୁହନ୍ତି ଯେତେ ଯା ହେଲେ ବି ସେ ଫାଷ୍ଟ ଜନ୍ମ ହେଇଛନ୍ତି। ମରିଛି ତଥାପି ମାନେ ମରିଗଲେ ବି ସିଏ ପୋରୁଆଁ।
ଓ ହୋ ଭାଇ ନା ଭଉଣୀ।
ଭାଇ।
ଆ ହଁ ତ ଆପଣ ତାହେଲେ ଆଉ ମାନେ ଅ
ସିଏ ଯଦି ଏବେ ଥାନ୍ତା ବହୁତ ହେଇଥାନ୍ତା।
ଓହୋ ଆଛା।
ବହୁତ ବଡ ହେଇ ସାରନ୍ତାଣୀ।
ଅ ହଁ। ଆଉ ତ କିଛି ଭାବୁଛି ସେ କଥା ଲାଭ ନାହିଁ ଆପଣ ମନ ଦୁଃଖ କରନ୍ତୁନି ତ ଆମର ଅଷ୍ଟମୀରେ ପିଠା କୋଉ ପିଠା ଆମର ଫେମସ ଅଷ୍ଟମୀ ପିଠା କୁହନ୍ତି ଯୋଉ କୁହନ୍ତି ଅଷ୍ଟମୀରେ ପିଠାଟା ସେଇଟା କୋଉ ପି ଠା ଆପଣ ମାନେ କଉ ପିଠା ଟା ଆପଣଙ୍କୁ ଭଲ?
ଥା ବୋଧେ
ହୁଁ ଯୁଉଟା ଆମର ଏଣ୍ଡୁରି ଏବେ କହୁଛନ୍ତି ସେଇଟା ଇଟିଲି ବୋଧେ ମୁଁ ବି ସେମିତି କିଛି କ-ଏଣ୍ଡରି ପୀ
ସେଇଟା ପ ସେଇଟା ମୁଁ କେବେ ଖାଇଛି ନା ନାଇଁ ମୁଁ ଜାଣିନି ସେଇଟା ବଧେ ପତ୍ର ପିଠା କୁ ହିଁ ଏଣ୍ଡୁରି ପିଠା କୁହନ୍ତି ବୋଧେ?
ହଁ ହଁ ହଁ ଆପଣ ମନେ ପକେଇଲେ ଠିକ୍ ହଁ ପତ୍ର ପିଠା। ପତ୍ର ପିଠା କୁ ଏଣ୍ଡୁରି ପିଠା କୁହାଯାଏ। ମୁଁ ବି ଠିକ ସେ କନଫ୍ୟୁଜ ରେ ଅଛି କାଇଁକି ନା ମୁଁ ବି ଜାଣିନି।
ହାର୍ଡ ଥାଏ ମତେ ଭଲ ଲାଗେନି। ମତେ ସବୁଠୁ ପୋଡ ପିଠା ଆଉ ଚକୁଳି ପିଠା ଭଲ ଲାଗେ।
ମୁଁ କହିଲି ନାଇଁ ଅପ ବହୁତୁ ସପ୍ଟ ଥାଏ।
ତାହେଲେ ଆମ ଆଡେ ବୋଧେ ଭଲ କି ତିଆରି କରିପାରନ୍ତିନି ମୁଁ ତ ଖାଇଛି ବହୁତ ହାର୍ଡ ଥାଏ।
ବହୁତ ସଫ୍ଟ ଥାଏ ସେ ଯୋଉ ପତ୍ରରେ ହଳଦୀ ପତ୍ର ଯୋଉ ପିଠା ହୁଏ।
ହଳଦୀ ପତ୍ରରେ ହୁଏ ମୁଁ ଆମର ତ କଦଳୀ ପତ୍ରରେ କରନ୍ତି।
କଦଳୀ ପତ୍ର ହଉ ହଳଦୀ ପତ୍ର ହଉ ଆମର ମାନେ
ପତ୍ରରେ ବହୁତ ଗୁଡାଏ କଣ ଗୋଟେ ବେସନ ବେସନ ତ ନୁହଁ ସରି କଣ ସବୁ ବିରି ଫିରି ଦେଇକି
ଅ ସେଇ ଯୋଉ କଣ ଟି ସେଇ ବଟା ହେଇଥିବ ଯୋଉ ସେଦୁଅ ସେଇ ସେଦୁଅକୁ ଦେଇକି କରାହୁଏ।
ହଁ ସେଇଟାକୁ ଦେଇକି ବସେଇ ଦିଅନ୍ତି ଗୋଟେ ଜାଗାରେ ତା ଠୁ ଭଲ ତ ମତେ ତେ ବହୁତ ବହୁତ ଭଲ ଲାଗେ ଚକୁଳି ପିଠା ଆଉ ମଟର ତରକାରୀ ସେଇଟା ମୋ ଫେବରାଇଟି।
ଚକୁଲି ତ ସମସ୍ତଙ୍କର ଫେବରାଇଟି।
ଆଉ ଇଟିଲି ଉରା ଯୋଉଟା ଇଟିଲି ପିଠା ଗୁଡା ସଫ୍ଟ ନ ହେଇଥିଲେ ଭଲ ଲାଗିବନି। ହାଡେଇଥିଲେ ପୁରା ବିରକ୍ତିଆ ଲାଗେ ଖାଇବାକୁ ଗୋଟେ ଖାଇଥିବ ପେଟ ଭୁଲେଇଯିବ।
ହୁଁ ତାପରେ ଆପଣ ଦେଖିବେ ଦୋ କାନ ଇଟିଲିଟା ଗୋଟେ ଅଲଗା ପ୍ରକାର ଘର ଇଟିଲ ଗୋଟେ ଅଲଗା ପ୍ରକାର କିନ୍ତୁ
ଦୋକାନ ଇଟିଲି ମାନେ ଏ ସବୁ ପକାନ୍ତି ଯୋଉ ସୋଡା ଫୋଡା ପକେଇକି ପୁରା ଧଳା କରିକି ପୁରା ସଫ୍ଟ କରିଦିଅନ୍ତି।
ଉଁ ମୋ ମାମା ବି ଥରେ ଥରେ ଏମିତି କରିସନ୍ତି ନଲେ ମୋ ମାମା ପୁରା ସପ୍ଟ କରନ୍ତି। ମତେ ବହୁତ ଭଲ ଲାଗେ ପିଠା ବି
କରିଥିଲେ ଏବେ ତାପରେ ମାନେ ସପ୍ଟ ଆଉ ଏତେ କରୁନାହାନ୍ତି ଏବେ ବି କଲର ବି ଅଲଗା ଅଲଗା ଦେଖା ଯାଉଛି।
ହୁଁ ନାଇଁ ମୋ ମାମା ବହୁତ ସ ସଫ୍ଟ କରୁଥିଲେ ପିଠା ଟା ପୁରା ସଫ୍ଟ ଲାଗିବ। ତାପରେ କଣ କହିଲେ ପିଠା ଟା ଖାଇବାକୁ ବଢିଆ ଲାଗିବ ମୋ ତା ହେଲେ ବି ମୋ ମାମାଙ୍କର ପିଠା ଟା ପୁରା ସଫ୍ଟ ଥାଏ।
କେତେବେଳେ କେମତି ଏପଟ ସେପଟ ହେଇଯାଏ କିନ୍ତୁ ମୋଟା ଥିଲେ ବି ମୋ ମାମା ସପ୍ଟ କରନ୍ତି।
ଓହୋ।
ଆଉ ମାନେ ଆପଣଙ୍କୁ ତାହେଲେ ଚକୁଳି କି ମଟର ତରକାରୀ ଭଲ ଲାଗେ ନା?
ହଁ ଆପଣଙ୍କୁ କଣ ଭଲ ଲାଗେ?
ମତେ ବି ସେଇ ଚକୁଳି ବହୁତ ଭଲ ଲାଗେ।
ହଁ ମୋ ମାମା ଚକୁଳି କରନ୍ତି ପୁରା ପତଳା ଆଉ ନରମ। ସେ ଚକୁ କିନ୍ତୁ ରହିଗଲେ ଭଲ ଲାଗେନି ଇଟିଲି ରହିଲେ ଖାଇଦେବେ ଚକୁଳି ରହିଲେ ଟୋଟାଲି ମାନେ ହାଡ ହେଇଯିବ ଯେ ଭଲ ଲାଗିବନି ତାକୁ ଛିଣ୍ଡେଇଲା ବେଳକୁ ସେ ଆଉ ହେମିତି ଛିଣ୍ଡିବନି ଏକାବେଳେ ଫାଳ ଫାଳ ହେଇଯିବ। ଗରମ ଗରମ ଚକୁଳିକୁ ଦେଖିବେ ଦି ଫାଳ ଗଲା ବେଳ ସେ ସହଜରେ ଫାଳ ହବନି। ଚିରିିବାକୁ ପଡେ ସେଇଟା କିନ୍ତୁ ଏମିତି ଓଲଟେଇଲା ବେଳକୁ ଦିଫାଳ ହେଇଯିବ।
ହଁ ହଁ।
ସେଥିପାଇଁ ମତେ ଭଲ ଲାଗେନି, ଯଦି ବି ଚକୁଳି ରହିଯାଇ ଯୋଉ ମୁଁ ତାକୁ ଗରମ କରିକି ଖାଇଦିଏ।
ହଉ ମ୍ୟାଡାାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ରହିଲି।
ଆଜ୍ଞା।